ହଁ, ହଁ ନମସ୍କାର, ହଁ ହଁ, ସବୁ କିଛି ସୁଖ ଶାନ୍ତି ରେ ଚାଲିଛି ଆଉ।
ଓହୋ, ଆଉ ଆପଣ ଆଡେ ବର୍ଷା ହେଲାଣି?
ନାଇଁ, ବର୍ଷା କଣ? ଏବେ ତ ଦୁଇ ଦିନି ପୂର୍ବରୁ ବର୍ଷା ଟିକେ ହଉଥିଲା। ଆଉ ଆଜି ତ, ପ୍ରଖର ଖରା ହଉଥିଲା, ଭାରି ଗରମ ହଉଥିଲା।
ହଁ, ଆପଣ ତ ସହରରେ ଯାଇକି ରହିଲେ ଆଉ, ଗାଁ ରେ ଏବେ ମୌସୁମୀ ଆଇଚି, ଝି ପିଝିପି ମୌସୁମୀ ଦ୍ଵାରା ଝିପିଝିପି ବର୍ଷା ଆରମ୍ଭ ହେଇଗଲାଣି, ଆ ଡେ ବୁଝିଲେ ନା, ଯାହା ଫଳରେ ଆମର ବିଲରେ ତଳି ପକେଇବା ବା ଧାନ ରୋଇବା ପାଇଁ ଏ ସମ୍ପୂର୍ଣ୍ଣ ପାଣି ଭରିଗଲାଣି ବିଲ ଯାକ, ବୁଝିଲେ ନା, କୃଷି ଜମି ଯାକ। ଆଉ, ମୁଁ ଭାବୁଛି ଏ ବର୍ଷ ଆମ ଧାନ ବିଲରେ ମୁଁ ସୁନ ଧାନ ବୁଣିବି, ଯାହାକି ସୋର୍ଣ୍ଣମାତ ଧାନ ବୁଣିବା ଦ୍ଵାରା ଅଧିକ ପରିମାଣରେ ହୁଁ, ମାନେ ପରିମାଣରେ ଅଧିକ ଉତ୍ପାଦନ ହଉଛି, ଯାହାକି ଏ ବର୍ଷ ଧାନ ରେଟ୍ ଆ-ମୁଁ ଦେଖିକି, ଆଉ ରେ ଟିକେ ଦେଖିକି ବହୁତ ଆନନ୍ଦିତ ରହିଲି, କାହିଁକିନା ଧାନ ରେଟ ଛ ସବୁ ସମ ସବୁଠୁ ଅଧିକ ମାତ୍ରାରେ ତୀଘ୍ର ଗତିରେ ବଢିଥିଲା, କାହିଁକି ନା ଚାଷ ଚାଷୀଟିଏ ଯଦି ଚାଷ କରିବ, ଦି ପଇସା ପାଇବ ନାହିଁ ତାହେଲେ ଚାଷ କରିବ କଣ ପାଇଁ? ବୁଝିଲେ ନା, ଆପଣ ତ ଜାଣିଥିବେ। ଆଉ ଇଆଡେ ତ ରହିଲା ଏପଟେ, ତ ଆପଣ ଆପଣଙ୍କ କଥା ଟିକେ କଟୁଛି। ହଁ, କହୁନାହାନ୍ତି?
ନାଇଁ ମୁଁ କହିଲି ଯେ ଦେଖନ୍ତୁ ଯେ ଯେହେତୁ ଚାଷୀ ମାନେ ମଝିରେ ମଝିରେ ଚ ଉତ୍ପାଦନରେ କ୍ଷତି ହଉଛି ଚାଷୀ ମାନେ ଋଣ ନଉଛନ୍ତି ତାକୁ ସୁଝି ସୁଝି ପାରୁନାହାନ୍ତି। ତ ବହୁତ ଲୋ ଚାଷୀ ମାନେ ଆତ୍ମହତ୍ୟା କରିଦଉଛନ୍ତି ସର କାର ତାଙ୍କୁ ଋଣ ଛାଡ୍ କରୁଛନ୍ତି। କିନ୍ତୁ ତା ପୂର୍ବରୁ ଗୋଟେ ଚାଷୀ ଯେତେବେଳେ ତାର ଫସଲରେ କ୍ଷତି ହଉଛି ପଇସା ବେଶୀ ଖର୍ଚ୍ଚ କରୁଛି ହେଲେ ଉତ୍ପାଦନ କମ ହଉଛି ତ ସିଏ କଣ କରୁଛି ନା ଆତ୍ମହତ୍ୟା କରୁଛି।
ଆଜ୍ଞା।
ଯେହେତୁ ଆମର ଗଛ ଗୁଡାକୁ ଆମେ କାଟି ଦଉଛେ ତ ବର୍ଷା ଉ ପରିମାଣ କମ ହଉଛି ତ ସେଥିପାଇଁ ଆମର ଚାଷୀ ଭାଇମାନେ ହଇରାଣ ହଉଚନ୍ ଏବେ ତ ଦେଖନ୍ତୁ ଜ୍ୟେଷ୍ଠ ମାସ ଗଲା। ଆଷାଢ ମାସ ରହିଲା, ଏବେ ବର୍ଷା ମା ବର୍ଷା ହବ ତଳି ରୁଆ ପୋ ତା ହବ, ସେଥିପାଇଁ ଯଦି ବର୍ଷା ନହବ ଉ କମ ପରିମାଣରେ ବର୍ଷା ହବ, ତାହେଲେ ଆମ ଚାଷୀ ଭାଇ ମାନେ ଭାରି ହଇରାଣ ହେବେ। ପ୍ରଚୁର ପ୍ରଚୁର ପରିମାଣ ବର୍ଷା ହେଲେ, ଆମ ତଳି ରୁଆପତା ହବାକୁ
ଅସୁବିଧା ହବ ଅସୁବିଧା ହବ ଅସୁବିଧାର ସମ୍ମୁଖୀନ ହେବେ। କିନ୍ତୁ ଆପଣଙ୍କର ସହରରେ ମୁଁ କହିପାରିବିନି ଆପଣଙ୍କର ବର୍ଷା ହଉଛି କି ନା ନାଇଁ। କିନ୍ତୁ ଆମ ଗ୍ରାମରେ ଉଁ ଚାରି ଦିନ ହବ ଗତ ଚାରି ଦିନ ହବ ବହୁତ ମାତ୍ରାରେ ବର୍ଷା ବା ପାଣି ଜମି ଗଲାଣି ଜମିଜାଙ୍କ ବୁଝିଲେ ନା, ଯାହା ଫଳରେ ଆମେ ତଳି ପ କେଇବାକୁ ଆମକୁ ବହୁତ ସହଜ ହବ ବୁଝିପାରିଲେ ନା।
ହଁ।
ଆଉ ଆଉ ଗୋଟେ କଥା ରହିଲା, ଆମର ଇଆଡେ ତ ଗ୍ୟାସ ବ୍ୟବହାର କରାଯାଏ ନାହିଁ। କାହିଁକି ନା ଏ ଚୁଲି ବ୍ୟବହାର କରାଯାଏ। ଖାଦ୍ୟ ରୋଷେଇ କରିକି ଖାଆନ୍ତି କାହିଁକି ନା ଆମ ଆମ ଘର ଆମ ଗ୍ରାମ ପାଖରେ ଗୋଟେ ପଳାଶ ବଣ ଅଛି। ହଜାର ଏକର ଏକର ସମ୍ପତ୍ତିରେ ପଳାସ କାଠ ବା ପଳାସ ଗଛ ଲାଗି ରହିଛି। ଯାହା ଦ୍ଵାରା ଆମକୁ ଅକ୍ସିଜେନ ମିଳୁଛି ଆପଣ ତ ଜାଣିଥିବେ। ମୁଁ ଗତ କାଲି ଆମ ବା କୁରାଢି କୁଢରି କୁୁରାଡି ନେଇକି ଆମ ପଳାଶ ବଣକୁ ଯାଇଥିଲି ବୁଝିଲେ ନା। ମୁଁ ଦେଖିଲି ବହୁତ ମାତ୍ରାରେ ଗଛ ଗୁଡିକ ଶୁଖି ଯାଇଛି।
ହଁ ସେ ଗଛ ଗୁଡିକ ଶୁଣନ୍ତୁ ମୁଁ ମୁଁ ଯାହା ଶୁଣିବାକୁ ପାଇଥିଲି, ପଳାସବଣଙ୍କୁ ଆପଣ ଯୋଉମାନେ ଗଛ କାଟିବାକୁ ଯାଉଛନ୍ତି। କିନ୍ତୁ ମୁଁ ଶୁଣିବାକୁ ପାଇଥିଲେ ପଳା ପଣାସ ଆପଣ ପଳାସ ବଣରେ ବାରହା ଗୁଡା ରହୁଛନ୍ତି ବଡ ବଡ ରା ଗୁଡା ରହୁଛନ୍ତି ତ ମୋ ପଚାରିବାର ଥିଲା ଯେ, ଆପଣ କଣ ତାଙ୍କୁ ନିଜ ଆଖିରେ ଦେଖିଛନ୍ତି।
ଆଜ୍ଞା ମୁଁ ବହୁତ ଥର ତାଙ୍କ ସାମ୍ନାରେ ବି ପଡି ଯାଇଛି। କାହିଁକି ନା ସେ ବହୁତ ବଡ ବଡ ମୋ ଛାତି ଉଞ୍ଚାର। ବୁଝିଲେ ନା ମୁଁ ବହୁତ ହେ ହା ଲୋକଙ୍କର କି କିଚି ସେ କ୍ଷତି କରନ୍ତି ନାହିଁ ପ୍ରଥମେ। କାହିଁକି ନା ଲୋକ ଯଦି ତାଙ୍କ ହାଁଙ୍ଗରେ ଲାଗନ୍ତି କୁ ସେଇ ଲୋ ଲୋକଙ୍କର କ୍ଷତି କରନ୍ତି ବୁଝିପାରିଲ ନା। କାହିଁକିନା ମୁଁ ତାଙ୍କର କିଛି କ୍ଷତି କରିନି ସିଏ ମୋର ବି କ୍ଷ ତି କଲେ ନାଇ ବୁଝିଲେ ନା।
ହଁ ହଁ।
ଆଉ ମୁଁ ଯାଇଥିଲି ଶୁଖିଲା ଗଛ ଗୁଡିକ ହାଣି ଯାଇନି। କାହିଁକି ନା, ଆଗକୁ ଆମର ବର୍ଷା ଝିପିଝିପି ପକେଇବାକୁ ଲାଗିଲାଣି। କାହିଁକି ନା ଆଗକୁ ଯଦି ଆମେ ଥଇଥାନ କରିକି ଜାଳ ଗୁଡିକି ନ ରଖିବା ବୁଝିଲ ନା।
ହଁ।
ଆଗକୁ ରୋଷେଇ ବା ଖାଦ୍ୟ ପଦାର୍ଥ କରିବା ପାଇଁ। ବହୁତ ଅସୁବିଧା ହେଇପାରେ ବୁଝିଲେ ନା।
ହଁ।
ଆଉ ଆପଣ କଣ କହୁଛନ୍ତି କୁହ?
ନାଇଁ ନାଇଁ ମୋ ନାଇଁ ମୁଁ କହୁଛି ଯେ ଆପଣଙ୍କ ଗା ଗ ଗ୍ରାମବାସୀଙ୍କୁ କୁହନ୍ତୁ ଯେ ସେ ବାରହା ମାନଙ୍କର କିଛି କ୍ଷତି କରିବେ ନାହିଁ। କାରଣ ଲୋକ ବାରାକୁ ମାରିକି ମଧ୍ୟ ଖାଇ ଦଉଛନ୍ତି। ସେମାନେ ତ ନିରୀହ ପ୍ରାଣୀ ସେମାନେ ତ କାହାର କିଛି କ୍ଷତି କରୁନାହାନ୍ତି। ଯଦି ସେମାନେ ଆମର କ୍ଷତି କରୁନାହାନ୍ତି। ତ ଆମର କୌଣସି ଅଧିକାର ନାହିଁ ସେମାନଙ୍କୁ କ୍ଷତି ପହଞ୍ଚେଇବା। ତ ମୋ ମତରେ ସେ ବାରହା ଗୁଡିକ ସେଇଠି ଥାଆନ୍ତୁ। ଆ ଆପଣ ଯେତେବେଳେ ପଳାଶ ମଣରେ ପଳାସ କାଟି ଯାଉ ହାଣିବାକୁ ଯାଉଛନ୍ତି କାଠ ହାଣିବାକୁ ଯାଉଛନ୍ତି। ତ ଆପଣ ଆପଣଙ୍କୁ ସୁରକ୍ଷା ଅନୁସାରେ ଅ ପଳାସ ଗଛ କାଟିବେ। ଯେମତି ଯେମତି ସେମାନଙ୍କ ରହିବାରେ କୌଣସି ଅସୁବିଧା ହବ ନାହିଁ।
ଆଜ୍ଞା କିନ୍ତୁ ଆଉ କିଛି ଲୋକ ଆମ ଗାଁରେ ଅଭଦ୍ର ଲୋକ ଅଛନ୍ତି। କଣ କରୁଛନ୍ତି ଅଶିକ୍ଷିତ ଲୋକ ଉ କଞ୍ଚା ଗଛ କୁ ହାଣି ଦଉଛନ୍ତି ଯାହା ଜାଳ ଶୁଖେଇକି ଖରାରେ ଜାଳରେ
ନାଇଁ ନାଇଁ ସେଗୁଡା କରିବାଟା ଭୁଲ ଶୁଖିଲା ଗଛକୁ ହାଣିକି ଜାଳନ୍ତୁ। କଞ୍ଚା ଗଛକୁ ସେଥିରୁ କାହିଁ ଯାଉଛ ସେଥିରେ ତ ଆମେ ବହୁତ ଅକ୍ସିଜେନ ପାଉଛୁ। କାହିଁକି ତାକୁ ହାଣୁଛନ୍ତି କାହିଁକି ସେ ଗଛକୁ କଷ୍ଟ ଦଉଛନ୍ତି। ଗଛ ଆମକୁ ବହୁତ ପ୍ରକାର ଜିନିଷ ଦଉଛି ଅକ୍ସିଜେନ ଯଉଛି। ଦଉଛି ଆମକୁ ଛାଇ ଦଉଛି ଦେଖନ୍ତୁ ଗୋଟେ ବାଟ ହେଇ ଗଲା ବେଳେ ଗୋଟେ ଗଛଟି ଦେଖିଲେ ସେ ଖୁସି ହୁଏ କି ଯାହା ହଉ ଗଛଟି ଅଛି ମତେ ଛାଇଦବ। ତ ଆମେ ଯଦି ସେ ଗଛକୁ ହାଣିଦବା କଣ ଆମର ଲାଭ ହବ ଆମର ହିଁ କ୍ଷତି ହବ ଗଛ। ଗଛରେ କିଛି କ୍ଷତି ହବନି
ଏବେ ତ ଆପଣ ଜାଣିଥିବେ ଯୋଉ ଭଳିଆ ଖରା ହଉଛି ଗଛଟିଏ। ଥିଲେ ନିଜକୁ ସାହା ବୁଝିଲେ ନା। ଗଛକୁ ହାଣି ଦଉଛନ୍ତି ଅଶିକ୍ଷିତ ଲୋକ କଣ ଜାଣିବେ ଗଛର ମୂଲ୍ୟ କେତେ? ବୁଝିଲେ ନା ପଛମକୁ। କଣ କଣ ଦଉଛିି ତାଙ୍କୁ ବୁଝେଇବ କେତେ ବୁଝେଇବ ଅ କଥାର ଅଛି। ଗୋଟେ ପଣ୍ଡିତ କୁ ଲକ୍ଷ ପଣ୍ଡିତଙ୍କୁ ବୁଝେଇଦବୁ ପଚାଶ ମୂର୍ଖକୁ ବୁଝେଇ ପାରିବୁ ନାହିଁ। ଆପଣ ତ ଜାଣିଥିବେ।
ତାପରେ ଷଣ୍ଢ ଆଗରେ ଭାଗବତ ପଢିବା ଯାହା ଗୋଟେ ମୂର୍ଖ ଖ ଆଗରେ ମାନେ ଭଲ କଥା କହିବା ସେଇୟା ତ ମୂର୍ଖଙ୍କୁ କେବେ ବୁଝେଇ ହବନି ତମେ ଗୋଟେ କଥା କହିବ ସିଏ ତମକୁ ଓଲଟା ବୁଝିବେ। ବୁଝିଲ କି ତ ସେଇଥିପାଇଁ ମାନେ ଦେଖ। ଆଖି ଯାଇକି ଲୋକଙ୍କ ସହିତ ମିଶିବା ଦରକାର କଥା ହବା ଦରକାର।
ଆଜ୍ଞା ଆଉ କଥା ହେଲା ଆମ ଗାଁରେ ଯ ଅସ୍ତି ଲୋକ ଅଛନ୍ତି ଯୋଉ ବାରା ମାନେ ଆପଣ କହୁଛନ୍ତି ଯୋଉ ବାରା ଅଛନ୍ତି। ସେ କଣ କରୁଛନ୍ତି କି ଉଁ ଫଟକା ବା ବାହାଣ ବାରୁଦୋଉ ତାଙ୍କ। ଉପରକୁ ଫୋପାଡୁଛନ୍ତି ଯାହା ଫଳରେ ସେ ରାଗି ଯାଉଛନ୍ତି। ଯାହା ରାଗି ଯାଉଛନ୍ତି ସେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛନ୍ତି ଗାଁ ଭିତ ପରକୁ ଆସିକି ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚୁଛନ୍ତି ଆପଣ ଯଦି ଉଁ ହେଲେ ଗୋଟେ ପଶୁ ପକ୍ଷୀର କ୍ଷତି କରିବେ ଆପଣଙ୍କୁ ସେ ବି କ୍ଷତି ପହଞ୍ଚେଇବ। କାହିଁକି ନା ସିଏ ହେଲା ପଶୁ ପକ୍ଷୀ ଆମେ ଯଦି କିଛି କ୍ଷତି କରିବା ସିଏ ବି କିଛି କ୍ଷତି କରିବେ।
ଦେଖନ୍ତୁ ଆମେ ମଣିଷ ଆମେ ପାଠ ସାଠ ପଢୁଛେ ଆମେ ଭୁଲ ଠିକ ଜାଣିଛେ। ଆମେ ଯଦି ସେମାନଙ୍କୁ କ୍ଷତି ପହଞ୍ଚିବା ସେମାନେ ତ ଜାଣିନାହାନ୍ତି ସେମାନେ ତ କଥା କହିପାରୁନାହାନ୍ତି। ତ ସେମାନଙ୍କ ମୁଣ୍ଡରେ କଣ ରହିବ ଯଦି ମତେ ଦେଖ ସାପ ତା ବାଟରେ ଯାଉଛି। ଯଦି ମୁଁ ସାପ ଲାଙ୍ଗୁଡରେ ହାତ ମଲିି ସେ ମତେ ଚୋଟ ମାରିବ ହେଇ ମାରିବ ତ ସାପଟାକୁ ମୁ ତାପଟରେ ଛାଡିଦବାକୁ ପଡିବ ନା ମୁଁ କାଇଁ ତା ଲାୁଡରେ ହାତ ତ ମାରିବି କାଇହିଁ ସେ ମତେ ଚୋଟ ମାରିବ କାଇହିଁ ବୁଝିଲେ କଥାଟା ଏଇଆ କିନ୍ତୁ କିଛି କିଛି ଜଣ ଅଛନ୍ତି ଯୋଉମାନେ, ଏ ପରକୁ ଖରାପ୍ କ କଥା କହିଲେ ପର। ନିନ୍ଦା କଲେ, ପରର ଖରାପ କଲେ ସେମାନେ ଖୁସି ହୁଅନ୍ତି।
ଆଜ୍ଞା ମୁଁ ଜାଣିପାରୁଛି। ସେଭଳିଆ କିଛି ହୁନ କୁଠିତ ଲୋକ ଆମ ଗ୍ରାମରେ ବି ଅଛନ୍ତି। ବୁଝିଲ ନା? ମୁଁ ଜାଣିଛି। ଆଉ ଆମ ଗ୍ରାମକୁ ଲାଗି, ସେ ପଳାଶ କଣକୁ ଲାଗିକି ଗୋଟେ ଆମ ସୁଂଯୋଗ, ସୁନ୍ଦର ବିଦ୍ୟାଳୟଟି ଥିଲା। ଯୋଉଠି ଆମେ ଶିକ୍ଷା ବା ସି ଶିକ୍ଷା ଗ୍ରହଣ କରୁଥିଲେ। ମନେ ଅଛି, ଆପଣଙ୍କର ତ ମନ ଥିବ? ଆପଣ ବାହାରେ ରହିଛନ୍ତି? ଆଜ୍ଞା।
ବାହାରେ ରହିଲେ ନିଜ ଗ୍ରାମକୁ କିଏ କାହକୁ କେବେ ଭୁଲି ପାରିବ। ଯାହା ହେଲେ ବି ନିଜ ଗ୍ରାମର କଥା ସବୁବେଳେ ମନେ ପଡୁଛି। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁ କେତେବେଳେ ଯାଇ ହୋଉଛି। କେତେବେଳେ ଯାଇ ହୋଉନି। କେତେବେଳେ ପୂଜା ପର୍ବ ପାଇଁ ଯାଇ ହଉଛି। କେତେବେଳେ ପୂଜା ପର୍ବରେ ମଧ୍ୟ କାମରେ ବ୍ୟସ୍ତ ରହିବାକୁ ପଡୁଛି।
ଆଜ୍ଞା।
ଯାହା ବି ହେଲେ ପେଟ ପାଇଁ ନାଟ। ରୋଜଗାର ନ କଲେ ଚଳିବ କେମିତି?
ଆଜ୍ଞା। କର୍ମ ହିଁ ଭଗବାନ୍।
ହଁ।
ଆପଣ ଜାଣି ଥିବେ ଆମେ ଯୋଉ ଆମେ ଯୋଉ ଛୋଟବେଳେ ଆମେ ସ ନଡିଆ ଗଛ ଗୁଆ ଗଛ, ଦେବଦାରୁ ଗଛ, ଆମ ସ୍କୁଲ୍ ବଗିଚାରେ ଲଗେଇଥିଲେ। ଯେମିତି କିି ଟ କନ- କନିଆରୀ ଫୁଲ, ଟଗର ଫୁଲ, ଚମ୍ପା ଫୁଲ ଇତ୍ୟାଦି ସେ ଅତ୍ୟନ୍ତ ବଡ ହେଇକି ସୁନ୍ଦର ଦେଖାଯାଉଛି। ଆପଣ କେତେବେଳେ ଗା ଗ୍ରାମକୁ ଆସିଲେ ଆମ ବିଦ୍ୟାଳୟକୁ ଗଲେ ବୁଲିବାକୁ ଆପଣ ଦେଖିବେ। ଆମେ ଲଗେଇ ଥିଲ, ଆମକୁ କେତେ ଅ ମାନେ ଲାଗୁଛି ବୋହୁତ୍ ଦୁଃଖ ଲାଗୁଛି। ଗାଁରେ କେତେଟି ଲୋକ ଲୋକ ଉଁ ଫୁଲ ଚୋରି କରିଦଉଛନ୍ତି, ଭିତରେ ଯାଇକି ପଶିକି ଆମ ବଗିଚା ଭିତରେ। ଗଛ ହାଣି ନେଇଯାଉଛନ୍ତି, ଉନ ପ୍ରତିଷ୍ଠ ଲୋକ କେତେ ଗୁରେ ଅଛନ୍ତି।
ହଁ ସେ ଲୋକ କେବେ ଗ ସେ ଲୋକ କେବେ ବୁଝନ୍ତି ନାଇଁ, କି ଗଛର ମୂଲ୍ୟ କେତେ। କାହିଁକି ଫୁଲ ତାକୁ ତୋଳିବି ଯଦି ମୁଁ ଠାକୁର ପୂଜା କରିବି ତ ଫୁଲ ତୋଳିବି, ନହେଲେ ଫୁଲ ଗଛରେ ଥାଉ। ସେ ତ ମନୋହର ଲାଗିବ, ସେ ବୋହୁତ୍ ଭଲ ଲାଗିବ, ଦେଖିବା ପାଇଁ। ତମେ କାହିଁକି ଫୁଲ କୁ ତୋଳିକି ଆଣିକି ଇଆଡ଼େ ସିଆଡେ ଫୋପାଡିବି କଣ ଦରକାର ମୋର।
ଆଜ୍ଞା।
ହଁ।
ଆଉ ଆପଣ ଆମ ବିଦ୍ୟାଳୟକୁ ନାଗିକି ଏକ ସୁନ୍ଦର ଖେଳ ପଡିଆଟେ ଥିଲା। ଆପଣ ତ ମନ ଥିବ? ଆମର ଯେତେବେଳେ ଛୋଟ ଛୁଟ ବେଳେ ଶିଶୁ ମେଳା ହୁଏ ଆମେ ସେଠି ଯାଇକି ଆମେ ଖେଳୁ। ଯେମିତି କିି ଉଁ ବ୍ୟାଟ୍ ବଲ୍, ବୋହୁ ଚୋରି ଆପଣ ତ ଖେଳିଥିବେ?
ହ, ହଁ ବୋହୂଚୋରି, ଖୋଖୋ, ଏଗୁଡା ତ ଆମେ ସବୁ ଖେଳିଛୁ ନା। ଆଉ ରୁମାଲ୍ ଚୋରି। ସେତେବେଳେ ବୋହୁତ୍ ପ୍ରକାରର ଖେଳ ଆମେ ଖେଳିଛୁ।
ଆଜ୍ଞା।
ହଁ।
ଆଉ ଆପଣଙ୍କର, ଆମର ପ୍ରଧାନ ଶିକ୍ଷକ ଯିଏ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ ତେବେ ସିଏ ଏବେ ଆମ ଗ୍ରାମରେ ଆଉ ନାହାନ୍ତି। ଯାହା ଫଳରେ ଯାହା ଫଳରେ, ଆମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହରାଇକି ବୋହୁତୁ କଷ୍ଟ ଅନୁଭବ ବୁଝିଲେ ନା? ଆପଣ ତ ଯାଇ ବାହାରେ ରହିଲେ। ଆ ଆପଣଙ୍କୁ ଖବର ପହଞ୍ଚୁଥିବ କି ନାଇଁ ମୁଁ ଆଉ କହିପାରୁ ନାହିଁ।
ହଁ ଶୁଣନ୍ତୁ, ମତେ ତ ଖବର ପହଞ୍ଚୁଛି କିନ୍ତୁ ସମୟ ଅଭାବରୁ ମୁଁ ଆପଣଙ୍କୁ କହିପାରୁନି। ଏବେ ବି ଦେଖନ୍ତୁ ସମୟ ହେଇଗଲାଣି। ହୁଁ ରଖିଦେବି ଫୋନ ପରେ କେତେବେଳେ କଥା ହବା ଏଇ ବିଷୟରେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ହଉଯେ